ହ୍ୟାଲୋ ହଁ ଆଉ କେମିତି ଅଛ?
ହଁ ଭଲ ଅଛି। ତମେ କେମିତି ଅଛ?
କହିଲା ତା ହେଲେ ହଁ ଭଲ ଅଛି କୋଉଠୁ କୋହୁଥିଲ କହିଲ
ମୁଁ ଏଇ ଜଟଣୀ ଥିଲି
ଅ ଜଟଣୀ ନା
ହଁ ତମେ କୋଉଠୁ କହୁଥିଲ?
ମୁଁ ଏଇ ଭୁବନେଶ୍ୱର
ଅହୋ
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାବା ଅଛନ୍ତି
ହଁ
ପୁଅ ଅଛି ଭାଇ ଭାଉ ଯୋଉ ଅଛନ୍ତି ସମସ୍ତେ ଅଛନ୍ତି ଆଉ ତମେ
ଆମର ଘରେ ସମସ୍ତେ ଅଛନ୍ତି ମୋ ହଜବେଣ୍ଡ ଛୁଆ ଶାଶୁ ଶଶୁର ଯା ଦେଢଶୁର ସମସ୍ତେ
ଓ ତାହେଲେ ଜଏଣ୍ଟ ଫ୍ୟାମିିଲି ବୋଧେ
ହଁ ହଁ ହଁ ହଁ ପୁରା ଗହଳି ପରିବାର ହଁ ହଁ ହଁ ସେଇଟା ହୁଏ ହଁ ହଁ ହଁ କୁହନି ସକ୍ କାଳୁ ପୁରା ଲାଗିଛୁ ଯେ ଏତବେଳ ଯାଏଁ ସରିବାକୁ ନାହିଁ
ହଉ ରୋଷେଇବାସ ପୁରା ଚାଲି ଥିବ ନା ଜଳଖିଆ ସରୁ ସରୁ ପୁଣି ରୋଷେଇ ଆରମ୍ଭ ହେଇଯାଉଥିବ। ହଁ ଆଉ ଆଜି ସକାଳ ଜଳଖିଆ କଣ କରିଥିଲେ?
ଆଜି ଦୋସା ଆଉ ଚଟଣୀ କରିଦେଇଥିଲି। ଆଉ କିଛି କରିନଥିଲି।
ସକାଳୁ ଭଲ ଜିନିଷଟେ କରିଦେଇଚନ୍ତି ଆଉ।
ଆଁ ଆଉ ସେ ଏବେ ସେ ବାପାଙ୍କର ଭଉଣୀ ତାଙ୍କ ବାଣିଜି ସବୁ ଆସିଚନ୍ତି ତାଙ୍କ ପାଇଁ ସବୁ ଲୁଣି ମାଛ ସିଏ ବେସର ହେଲା। ପୁଣି ବଡ଼ ମାଛ ସିଏ ଶେଷରେ ଭଜା ହେଲା ପୁଣି ଚୁନା ମାଛ ପୁଣି ଭଜା ଚାଲିଚି ଗୋଟେ ଗୋଟେ ଚାଲିଚି ଆଉ।
ଏତେ କାମ ସକାଳୁ ତାହେଲେ ଚାଲିଚି ଚବିଶି ଘଣ୍ଟା ତାହେଲେ ରୋଷେଇବାସ।
କୁହନି କୁହନି ହଁ।
ହଁ।
ଆଡ଼େ ଛୁଆ ମୁଣ୍ଡ ଖାଉଚନ୍ତି। ଆଜି ହଜବେଣ୍ଡ ଆସିିକି ପହଞ୍ଚିଲେ ପ୍ରେସିଡେଣ୍ଟ ଡ୍ୟୁଟି ଯାଇଥିଲେ। ଆସି ପହଞ୍ଚିଲେ।
ଅଁ ହଁ ସର୍ଭିସ କର କରନ୍ତିି ବୋଧେ ହଜ୍ ଜୋନା
ହଁ ହଁ ସେ ଅଛନ୍ତି ଓଡ଼ିଶା ପୋଲିସରେ ଆମର ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ଅଛନ୍ତି। ଆଉ ଘରେ ତମର ପିଲା ଛୁଆ ସବୁ କଣ?
ମୋର ଗୋଟେ ପୁଅଟେ।
ଆଚ୍ଛା ଟିକେ ଏଇ ଛୋଟଟେ ଟିକିଟେ।
ମାନେ ଟିକିଟେ ନୁହେଁ ନଅ ବର୍ଷର ହେଲାଣି।
ହଁ ମୋ ବଡ଼ ଝିଅ ସାଙ୍ଗର ଅଁ ଅଁ ଅଁ।
ଆନ୍ଥ ତମର
ମୋର ଦିଟା ଝିଅ ଗୋଟେ ପୁଅ।
ହଁ ଆଉ ଝିଅ କଣ ବଡ଼ ବଡ଼ ଝିଅ ସଫା ହଉଚି
ଝିଅ ନଅ ବର୍ଷ। ର ମଝିଆ ପୁଅ ହଁ ସାତ ବର୍ଷର ସାନ ଝିଅ ଆ ଛଅ ବର୍ଷର।
ଅଁ ହଁ ତାହେଲେ ପୁରା ଚାଲିଥିବ ଗହଳି ଆଉ ଘରେ ଆଉ ନାଁ। ଆଉ ତମ ଦେଢଶୁର ଯାର ପିଲା
ଦେଢଶୁର ସିଏ ହଉଚନ୍ତି କଣ କହିଲ ଦେଢଶୁର ମାନେ ଇଏ ଭାଇ ଭଉଣୀ ହେଲା। କିନ୍ତୁ ସିଏ ହଉଚନ୍ତି କଣ କହିଲ ଆମ ମାଉସୀ ଶାଶୁଙ୍କର ପୁଅ ବୋହୂ। ସେ ନାନୀ ଆମର ଟିଚର ଅଛନ୍ତି ତ।
ଅଁ ହଁ
ଆଉ ସେ ଅଛନ୍ତି ଆଉ ସେ ଭାଇ ଆମର ପିଲା ବେଳୁ ତାଙ୍କ ମାଉସୀ ଘରେ ରହୁଥିଲେ। ଆଉ ସେ ନାନୀ ଆମର ଏଠି ଟିଚର ଅଛନ୍ତି ହାଇସ୍କୁଲରେ।
ହଁ
ଅଛୁ ସବୁ ମିଶିକି ଅଛୁ ତାଙ୍କ ଛୁଆ ତାଙ୍କ ଛୁଆ ସବୁ ପଲଟେ ସାନଟା ପ ସି ଏମ୍ ଡି ଏ ଭି ରେ ଷ୍ଟାଣ୍ଡାର୍ଡ ନାଇନ୍ଥରେ ଆଉ ବଡଟା ଏମ୍ ସିଏ କରୁଛି।
ହଁ ଆଉ ତମ ପୁଅ ଝିଅ ବଡ଼ ଝିଅ କୋଉଥିରେ ପଢୁଛନ୍ତି?
ସିଏ ଷ୍ଟାଣ୍ଡାର୍ଡ ଫାଇପରେ।
ହଁ କୋଉଠି ପଢ଼ୁଛନ୍ତି?
ଏଇଠି ବି ଜେ ଏମ୍ ୱାନରେ ତିନି ଜଣ ଯାକ ଆମର ଗୋଟିଏ ସ୍କୁଲ।
ଓହୋ କୋଉ ପଟେ ରହୁଚନ୍ତି କି ଭୁବନେଶ୍ୱରର?
ହଁ ଭୁବନେଶ୍ୱରର ଯୋଉ ଟଙ୍କପାଣି ରୋଡ଼ ଜାଣିଥିବ। ହଁ ସେଇ ପାଖରେ ହଁ ହଁ ସେଇଠି। ହଁ ହଁ ସାଇବାବା ମନ୍ଦି ର, ବ୍ରହ୍ମେଶ୍ବରପାଟଣା ଆମର ରବି ଟକିଜ ସବୁ ସେଇ ଇଏ ଲାଗିକି।
ହଁ ବାବାଙ୍କ ପା ପାଖକୁ ଯାଅ ବଢିଆ ଲାଗେନି ମନ୍ଦିରଟା? ସାଇ ମନ୍ଦିର ତାଙ୍କର ସବୁ ସବୁ ଭଲ ଭଲ ଅକେଜନରେ ହୁଏ ଯୋଉ ଫେଷ୍
ହଁ ହଁ ସବୁ ଭଲ ଆମର ବି ଏଠି ବ୍ରହ୍ମେଶ୍ଵର ମନ୍ଦିର ଆମର ଶିବ ମନ୍ଦିର ଅଛି। ସେଠି ବି ଜାଗର ଫାଗର ସବୁ ବଡ ଆକାରେ ସବୁ ହୁଏ।
ଭଲ ଏଞ୍ଜୟ କରୁଥିବ ନା?
ହଁ ହଁ ମେନ୍ ହଉଚି ଛୁଆଙ୍କୁ ନେଇକି କୁଆଡେ ଯାଇ ହଉନି। ତିନ୍ ଜଣ ହେଇଗଲା ବେଳକୁ ତାପରେ ଆଉ ହଁ ତାପରେ ହଜବେଣ୍ଡ ବି କୋରାପୁଟ୍ ପୋଷ୍ଟିଂ ଏବେ ସିନା ପ୍ରେସିଡେଣ୍ଟ ଡ୍ୟୁଟି ଫୁଣି ରଥଯାତ୍ରା ଯି ପଡିବ ଡ୍ୟୁଟି ଯେ ନଅ ତାରିଖ୍ ସେ ଏକାଥରେ ସତେଇଶି ତାରିଖ ପର୍ଯ୍ୟନ୍ତ।
ହଁ ଏଇ ତ ଓହୋ ସତରେ ରିସି ବି ଘରେ ରହୁନଥିଲେ। ହଁ!
ଏ ଡ୍ୟୁଉଟି ସକାଶେ ସେ ଏପଟେ ସେପଟ ହଉଚନ୍ତି।
ଟୋଟାଲ ଘରର ସବୁ ସବୁ ମାନେ ସମ୍ଭାଳୁଥିବ ଜାଣ ତମ ଉପରେ ପ୍ରେସର ପଡୁ
ନାଇଁ ଶଶୁର କରୁଛନ୍। ଶଶୁର ଛୁଆ ନବ୍ ହଁ। ସେ ଛୁଆଙ୍କୁ ଟିଉସନ୍ ନେଇଥିଲା‌। ଛୁଆଙ୍କୁ ଟିଉସନ୍ ଅଣା ଅଣି ସବୁ।
ସବୁ ବାବା ଶଶୁର ବୁଝୁଛନ୍ତି ନା ଶାଶୁ ଅଛନ୍ତି?
ହଁ ହଁ ସମସ୍ତେ ଅଛନ୍ତି ହଁ।
ତାହେଲେ ଚା ଆଉ ଦି ପହର ପାଇଁ କଁ ରୋଷେଇ?
କଁ କହିଲେ?
ଦି ପହର ପାଇଁ କଁ ରୋଷେଇ?
କଁ କଇଲେ ଶୁଭିଲାନି ଟିକେ?
ମୁଁ କଇଲି ଦିଃ ପହର ପାଇଁ କଁ ରୋଷେଇ?
ସେଇ ମାଛ ବା।
ହଁ ହଁ ସେଇ ହଁ ସେ ମାଛ ହଁ।
ହଁ ମାଛ ହେଇଚି। ମୁଁ ହଁ ମୁଁ ତ ମସଲା ଖାଇବିନି। ମୁଁ ସେ ଡାଲମା ଅଛି ସେଆକୁ ଲଗେଇ ଖାଇଦେବୁ।
ନନ୍ ଭେଜ୍ ଖାଉନାହାନ୍ତି ରବବାରେ?
ନା ନନ୍ ଭେଜ୍ ଖାଇବି ଯେ ମସଲା ମସଲି ମୁଁ ଟିକେ ଖାଏନି।
ହଁ ଦେହ ଗ୍ୟାସ୍ ଫ୍ୟାସ୍ ହଉଚି ବୋଧେ ନା କଁ?
ଗ୍ୟାସ୍ ତ ଗ୍ୟାସ୍ ମୁଁ ଖାଉନି ଆଉ। ହୁଁ ଭଲ ଲାଗେନି। ଆଉ ତମେ ଆଜି କଣ ରୋଷେଇ କରିଚ?
ଆମର ତ ଏ ସଣ୍ଡେରେ ହୁଏନି ଆଇଁଷ ହୁଏନି। ସାଧ୍
ଦେଖୁଚି ମାନେ ଆଇଁଷ ରବବାରେ ଖାଉନାହାନ୍ତି। ମୋ ଯା ଯେ ସିଏ ବି ସେ ନାନୀ ବି ରବବାର ଆଇଁଷ ଖାଏନି।
ହଁ ଭଲ ମାନେ ପ୍ରାୟ ଖାଉନାହାନ୍ତି ଆଉ। ଆମର ସେମିତି ଭାତ, ଡାଲ୍ ଲି, ଆଳୁ ଭର୍ତ୍ତା, ଭେଣ୍ଡି ଆଳୁ ଭଜା ଆଉ ପାମ୍ପଡ୍ କରିଦେଇ ସେତିକି କରିଦେଇଛି
ନା ବା ଖାଆନ୍ତିନି ପ୍ରାୟେ ଲୋକ ସବୁ ଖାଆନ୍ତିନି।
ହଁ ଏଇ ଯୋଉ ଅ ଉମ୍ ଆଉ ପ୍ରାୟେ ସବୁ ମନା କରୁଛନ୍ତି ସାଧୁବାଣୀ
ରବିବାରେ ଖାଇବା କଥା ନୁହେଁ ବୋଲି ହଁ।
ହଁ କହୁଚନ୍ତି ସୂର୍ଯ୍ୟଙ୍କ ଇଏତ ସେଥିପାଇଁ ସବୁ ମନା କରୁଚନ୍ତି ପ୍ରାଏଲୋକ
ଦେଖିବାକୁ ଗଲେ ସବୁଦିନ
ସବୁ ବାରା ଶୁକ୍ରବାରତ ସନ୍ତୋଷୀ ମାଙ୍କର। ସେଇଥିରେ ଆମିଷ ପୁରା ଉଧୋମ ମୁଣ୍ଡଉଚନ୍ତି ଲୋକ।
ଆଉ ସେ ହଁ। ଉୁଁ ଆଉ କଁ କରିବା ଛୁଆ ପିଲା ଘର ସେତ ଖାଇବେ ଯାହା ହେଲେବି ନା।
ହଁ ଠିକ୍ କଥା।
ହଁ ଏମିତି ଆଉ।
ଆଉ ରଜ କେମିତି ପାଳନ କଲେ? ଶାଶୁ ଶଶୁର ସବୁ ଭୁବନେଶ୍ଵରରେ ଅଛନ୍ତି ଏ ରଜ ରଜ ପାଇଁ ମୁଁ ଆମ ବାପ ଘରକୁ ଆସିଥିଲି ଭୁବନେଶ୍ୱର ବିଡିଏ ଜାଣିଥିବ?
ହଁ ହଁ ହଁ।
ଆରେଲ ସଦାନ ସାମ୍ନା। ହଁ ଆକ୍ଚୁଲି ମୋବାପ ଘରକୁ ଆସିଚି ରଜ ପାଇଁ ବୁଲିବାକୁତ
ଅ ତାହେଲେ ତମେ ଭୁବନେଶ୍ଵର ଲୋକ।
ଆ ହଁ ହ ହ।
ହଜବେଣ୍ଡେ କଁ କରୁଚନ୍ତି?
ହଜବେଣ୍ଡେ ରେଲିଙ୍ଗ କରନ୍ତି ସର୍ବିସ୍।
ଆଚ୍ଛା ଅ ଏଇନା ବାପା ଘରୁ ଯାଇଚ ଛୁଆ ସ୍କୁଲ୍?
ସ୍କୁଲ୍ ଖୋଲିଗଲାଣି ଆକ୍ଚୁଲି ଶନିବାର ଶୁକ୍ରବାରଠୁ ଖୋଲିଗଲାଣି ଏବେ ଦି ଘଣ୍ଟିଆ ଦି ଘଣ୍ଟିଆ ସ୍କୁଲ୍ ହେଇଚି
ହଁ ଏଇ ଯୋଉ ସ ସକାଳୁଆ ଯାଉଚନ୍ତିବା ଆମରବି ସକାଳୁଆ ଯାଉଚନ୍ତି ସାଢ଼େ ଆଠଟାରେ ପଳେଇ ଆଉଚନ୍ତି।
ହଁ ଦି ଘଣ୍ଟଆ ସ୍କୁଲ୍ ହେଇଚିତ ମୁଁ ଯାହା ଯାଇଥାନ୍ତି ସଣ୍ଡେରେ ଆଜି ଟିକେ ଭାଇ ଭାଉଜ ପଳେଇବେ ସୋମବାର ଭାଇ ଅନୁକୂଳରେ ସର୍ବି କରଚିତ ସିଏ ପଳେଇବ ସିଏ କହିଲା କି ମୁଁ ପଳେଇଲେ ଘର ପୁରା ଖାଲି ହେଇଯିବ ବୁଧବାରକୁ ଯିବୁ ସେଥିପାଇଁ ଆମେ ବୁଧବାର ମତେ ବାବା ନେଇ ଛାଡ଼ିବେ।
ଭ ଭ ହଁ ଭୁକ୍ ଲାଗିଆ। ଆଉ ଇଏ କଁ କହୁଥିଲି ପୁଅ କୋଉ ସ୍କୁଲରେ ପଢ଼ୁଚି?
ପୁଅ ନୀଳାଦ୍ରି ବିହାର୍ ଯୋଉ ସରସ୍ଵତୀ ଶିଶୁ ମନ୍ଦିର। ଯୋଉ ନୀଳାଦ୍ରି ବିହାର ସରସ୍ଵତୀ ଶିଶୁ ମନ୍ଦିରରେ ପଢୁ
ଆଚ୍ଛା ଆଚ୍ଛା ହଁ ହଁ ହଁ। ମୁଁ ଆମର ସେପଟେ ଯୋଉ କେନ୍ଦ୍ରୀୟ ବିଦ୍ୟାଳୟ ଅଛି ମଞ୍ଚେଶ୍ଵର
ହଁ ହଁ ହଁ।
ମୁଁ ସେଇଟି ପଢ଼ୁଥିଲି।
ଓ ହଁ ସେଇଠି ପଢୁଥିଲେ।
ଅଁ ହଁ।
କଁ ବାବା କଣ ରେଲୱେ କରୁଥିଲେକି ସର୍ଭିସ୍।
ନାଇଁ ନା ମୋ ବାବା ସେଣ୍ଟ୍ରାଲ୍ ଗମେଣ୍ଟର ସେଣ୍ଟ୍ରାଲ୍ ଗମେଣ୍ଟେ ହେଲେ ରେଲୱରେଁ ପ୍ରାୟ ସବୁ ରେଲୱେ ଛୁଆ ସବୁ ସେଇଟି। ସବୁଜାଙ୍କ ରେଲୱେ ଛୁଆ ସେଇଟି।
ହଁ ସେଥିପାଇଁ ଆଉ। ସେଇଥିପାଇଁ ସେ ଆଉ ଏମିତି ସବୁ। ମୁଁ କହିଲି ଆଉ ରଜ କେମିତି ପାଳନ କଲ?
ରଜ ଆମର ଏଇ ଘର ପାଖରେ ରଜ ମହୋତ୍ସବ ହଉଥିଲା ଯାଇଥିଲା ଛୁଆ ତାଙ୍କର ମଜା କରି ଖେଳିକି ଆଇଲି। ସେତେକି ଆଉ କୁଆଡ଼େ କିଛି ପିଠା ବୁଲାବୁଲି ସେଇ ସେତି ଟିକେ ଆଉ କୁଆଡ଼େ ଯାଏନୁ। ମେନ୍ ହଉଚି ବର୍ଷା ବର୍ଷା ଟିକେ ହେଇଗଲା ତାପରେ ମୁଁ ଗହଳି ଜାଗାକୁବି ଯାଏନି ଛୁଆକୁ ନେଇକି।
ହଁ ଛୋଟ ଛୁଆଙ୍କୁ ନେଇକ ଯିବାକୁ ସିଏବି ଗୋଟେ ବହୁତ୍
ତିନି ଜଣ ସେଇଠି ସେ ବଡ଼ ପଳେଇଥିଲା ତା ମାମୁଁ ଘରକୁ
ହୁଁ ହୁଁ।
ମାମୁଁ ଘରେ ଏଇଠି ଆମର ବମିଖାଲ ଝାଟପୋଡ଼ାରେ।
ହଁ ଏଇ ପାଖାପାଖି ନା।
ହଁ। ସିଏ ପଳେଇଥିଲା ଆଇଲା ସ୍କୁଲ୍ ଖୋଲିବା ଗୋଟେ ଦିନ ପୂର୍ବରୁତ ଆସିଲା ଆଉ।
ତାହେଲେ ସିଏ କଣ ରହୁଚନ୍ତି ଏଇନା ମାମୁଁ ଘରକୁ ବୁଲିବାକୁ ଯାଇଚନ୍ତି?
ନାଇଁ ବୁଲିବାକୁ ଯାଇଥିଲା। ବୁଲିବାକୁ ଯାଇଥିଲା ତା ମାମୁ ଫ ଛୁଟି ହଉ ହଉ ଖାଲି ଫୋନ୍ କରିବ। ହଁ ଫୋନ୍ କରିବ ଆଉ ମାନେ ଏଁ ଆଁ
ମୁଁ କହିଲି ଗୋଟେ ଝିଅ ବୋଧେ ତମେ?
ହଁ ମୁଁ ଦି ଭାଇରେ ହଁ ସବୁଠୁ ସାନ ମୁଁ ଝିଅ ସାନ।
ସେଥିପାଇଁ ଆଉ ମାମୁଁ ମାନେ ଭାଣଜି ଭଉଣୀ ଡାକି ଦଉଚନ୍ତି ଟିକେ ଛୁଟି ହେଲା ମାନେ ଆଉ ନାଇଁକି।
ହଁ ହଁ ହଁ ଏବେବା ସ୍କୁଲ୍ ଖୋଲିଚି କାଲିନା କୋଉ ଫୋନ୍ କଲା ତା ମୁଁ ଝିଆରି ସାଙ୍ଗରେ କଥା ହଉଚି ଭିଡିଓ କଲରେ ଶିଏକହୁଚ। ଆଉ ସ୍କୁଲ କେବେ ଛୁଟି ହବ, ମୁଁ କହିଲି ମଲା ଏବେତ ସ୍କୁଲ୍ ଖୋଲିଲା, ଆଉ କଣ ଛୁଟି ହବ। ଖାଲି ଛୁଟି ହେଲେ ମୋ ଝୁଅକୁ ଧରି ପଳେଇବ, ଆଉ କିଛି କାମ ନାହିଁ ତମର।
ତାଙ୍କୁ ଟିକେ ଭଲ ମଜା ଲାଗୁଚି ଆଉ।
ତାଙ୍କୁ ମଜା ତାଙ୍କ ଛୁଆ ସବୁ ବଡ଼ ବଡ଼ ହେଇଗଲେଣି, ସେ ସବୁ କଲେଜ୍ ପଢ଼ୁଚନ୍ତି। ଆଉ ତାଙ୍କୁ ମଜା ଲାଗୁ ଚି ଆଉ, ଇଏ ଗଲେ ତା ମାଇଁକୁ ଭଲ, ତା ମାଇଁର ଆସିଲା ବେଳେ ମାମୁ ଛାଡ଼ିକି ଗଲା ପିଠାପଣା, କ୍ଷୀରି ସବୁ ପଠେଇଥିଲୁ।
ମାଇଁକି ଟି ମାଇଁ
ସକାଳୁ କଣ ହୁଁ, ତା ପାଇଁ ପୁଳାଏ ଡ୍ରେସ୍ କରି
ଭଲ ମଜା କରୁଥିବେ, ମଜା କର
ହୁଁ ହୁଁ।
ଆଉ?
ଏମିତିଆ, ଆଉ ଆଉ ତମେ ସକାଳୁ କଣ ଖାଇଲ?
ରୁ ରୁଟି ଆଉ ଟିକେ ଯୋଉ କାଲିର ଥିଲା ଘୁଗୁନି ଥିଲା ତାକୁ ଟିକେ ଖାଇଥିଲି ଲଗେଇ ଖାଇ ଦେଇଥିଲି ଆଉ, ମୁଁ ଟିକେ ସକାଳୁ ମୁଁ ଆଡ଼ୁସାଡ଼ୁ ଜିନିଷ ଖାଏନି। ଗ୍ୟାସ୍ ଫ୍ୟାସ୍ ହେଇଯିବତ ଆଁ ଆଜିକାଲି ଯୋଉ ଅଏଲି ଜିନିଷ ବରା ମରା, ଇଟିଲି ଫିଟିଲି ଖାଇଲେ ଗ୍ୟାସ୍ ବି
ପ୍ରାୟେ ଗଜା ମୁଗ ଆଉ ଏମିତି ସବୁ ଖାଇଦିଏ, ଜମା ମୁଁ ଆଡ଼ୁସାଡ଼ୁ ଖାଏନି।
ହଁବା ଏସବୁ ଖାଇଲେ ଦେହ ଖରାପ୍ ହେଇଯାଉଚି ତ, ସେଥିପାଇଁ ସବୁଠୁ ପ୍ଲେନ୍ ରୁଟିଟା ଭଲ ରୁଟି ଆଉ ଟିକେ କେତେବେଳେ ଚାହା ଲଗେଇ
ମୁଁ ଚା ଫା ମୁଁ ଜମା ପିଏନି, ମୁଁ ସେଇ ଯୋଉ ଆମର ହର୍ବାଲ ଲାଇଫର ଆପ୍ରେକ୍ସ ଗୋଟେ ରଖିଛି ସେଇଆକୁ ପି ଦଉଛି।
ହଁ ସେଇଟା ପିଇଲେ ଭଲ, ଫିଟନେସ ବି ଠିକ ରହିବ। ଆଜିକାଲି ମୋଟା ହେଲେ ବି ବହୁତ ପ୍ରୋବ୍ଲେମ ରହୁଛି ନା। ଚେହେରା ହେଇ ଗଲାଣି ହଁ। ଆଉ ଯେତିକି ତମେ ପରିଶ୍ରମ କରୁଥିବ ଭଲ କିନ୍ତୁ ପରିଶ୍ରମ କଲେ ବୟସ ହେଲା ମାନେ ସେ ଦେହମୁଣ୍ଡ ଖରାପ ହେଇକି ପଡ଼ିବ।
ଆଉ ଟିକେ ଆଉ ହଉ ହଉ ତାହାଲେ ଟିକେ ରଖୁଛି ହେଲା।
ହଁ ହଁ ରଖୁଛି ହଁ ବାଏ, ହୁଁ ହୁଁ ରଖୁଛି ହଁ ପୁଣି କଥା ହବା ରଖୁଛି ବାଏ।
ହଁ ବାଏ, ଆସେ।